ଓ ହାଲୋ। ହାଲୋ। ହାଲୋ ହଁ ଶୁଭିଲା।
ହଁ ସାଙ୍ଗ କହ।
ହାଲୋ। ଆଉ କଣ କରୁଚୁ। କଣ କରୁଚୁ।
ଏଇ ବସିଛି ଆଉ।
ଓହୋ ତମ ଆଡ଼େ ଗରମ ଫରମ ହଉ ନା ହଉନି ମ ହଁ ଏଇଠି ଗରମ ହଉଛି ଯେ ଟିକେ ଖରା ଫରା ହଁ ବା ଗୁଳ ଗୁଳ ଟା ହଉଛି ଯେ ଏ ଗରମ ହଉଛି। ବାହାରେ ଟିକେ ବସିଛି ଆଉ ତୁ।
ହଁ ମୁଁ ଏବେ ଖାଇକି ଉଠିଲି ଘରେ ବସିଛିି ଆଉ।
ଓହୋ ଆଉ ତମ ଆଡ଼େ ବର୍ଷା ବର୍ଷା ହେଇଛି ନା ହେଇନି।
ହଁ ନାଇଁ ବର୍ଷା ତ ସେମିତି ହେଇନି। କାଲି ଟିକେ ଥଣ୍ଡା ଥଣ୍ଡା ପବନ ଦଉଥିଲା। ସେଇ ଓପରଓଳିକି ଟିକେ ଥଣ୍ଡା ଲାଗୁଥିଲା। ଆଉ ଆଜି ବିଶେଷ କରି ଗରମ ଟା ହଉନି ଇଆଡ଼େ।
ହଁ ନା ଆମର ଏଠି ମାନେ ଗରମ ତ ନା ମାନେ ମାନେ ଖରା ତ ନାହିଁ। କିନ୍ତୁ ଗୁଳଗୁଳି ଟା ବହୁତ ହଉଛି। କୁଆଁର ପୂର୍ଣ୍ଣିମା ଫୁଆଁର ପୂର୍ଣ୍ଣିମା ଆସିଲାଣି। ଦେଖିଲା ବେଳକୁ ଏଇ ଗୁ ଗୁଳୁଗୁଳି ନାଇଁ ଏତେ ତ ନୁହେଁ ତଥାପି ହଉଛି ଆଉ। ଆଉ ଆଉ କୁଆଁର ପୂର୍ଣ୍ଣିମା ପାଇଁ କଣ ଡ୍ରେସ ଫ୍ରେସ୍ ଆଣିଲୁଣି ନା ଆଣିନୁ।
ନାଇଁ ଆଣିନି ଭାବୁଛି ଶାଢ଼ୀ ଗୋଟେ ଆଣିବି ବୋଲି ଏଇ ବର୍ଷ।
ହଁ ସବୁଥର ତ ଡ୍ରେସ ଫ୍ରେସ୍ ପିନ୍ଧିଛନ୍ତି। ଶାଢ଼ୀ ଗୁଡ଼ା ଆଣିଲେ ବି ଭଲ।
ହଁ।
କଣ କୋଉ ଭଳିଆ ଶାଢ଼ୀ ଆଣିବୁ ଏବେ ତ କେତେ ଦେଖୁଛୁ। ଗ୍ଲେଜିଂ କଲର୍ ର ଶାଢ଼ୀ ସବୁ ଆଣୁଛନ୍ତି ପିନ୍ଧିବା ପାଇଁ।
ହଁ।
କଲର୍ ର ଯୋଉ ମ ଏମିତି ଗୋଲ୍ଡେନ୍ ଆସିଥିବ। ଆଉ ଅଲଗା କଲର ଯୋଉ କଲର ସବୁ ଆସୁଥିବ।
ହଁ ଦେଖିକି ଗୋଟେ କଣ ଆନିବି ଆଉ।
ହଁ ଫ୍ୟନ୍ସି ଶାଢୀ ଭଲ ଭଲ ବି ଆସୁଚି ସବୁ। ଷ୍ଟୋନ ର କାମ ହେଇଥିବ ଶାଢୀ ସବୁ କେ କେତେ କଣ ଆସୁଛି ଯିବୁ ଦେଖିକି ଗୋଟେ ଭଲଟେ ଆଣିବୁ ଆଉ। ହଁ ଅନଲିଇନ ରୁ ଆଣିବୁ ନା ଅଫଲାଇନରୁ।
ଭାବୁଛି ଅଫଲାଇନ ରୁ ଆଣିବି ବୋଲି ଆଉ।
ଆଉ ଆଉ କଣ କରୁଚୁ। ଆଉ ତମ ଆଡେ କଣ କୁଆଁର ପୁନେଇ କେମିତି କଣ କର କହିଲୁ। ମାନେ ପାଞ୍ଚ ପାଳି କର ନା ମାସେ କର ନା କେମିତି।
ନାଇଁ ଆମେ ତ ମାସ ସାରା ଆମେ କରିପାରୁନା ସାତ ଦିନ କରୁ ଆଉ।
ଓହୋ ସାତ ଦିନ। କେମିତି କଣ।
ହ ହଁ ସେମିତି ଯେମିତି ଆମେ ପ୍ରତିବର୍ଷ କରୁ। ଏ ବର୍ଷ ବି ମଧ୍ୟ ସେମିତି କରୁ। ଆଉ କୁମାର ପୂର୍ଣ୍ଣିମାତ ହେଉଛି ଓଡିଶାର ଏକ ଲୋକପ୍ରିୟ ଓ ପାରମ୍ପରିକ ପର୍ବ ଏହି ପର୍ବ ଆମର ପ୍ରତିବର୍ଷ ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ଜାଣିଥିବ ହଁ ତାପରେ ହଉଛି କି ଏହି ଦିନ ଆକାଶରେ ପୂର୍ଣ୍ଣ ଚନ୍ଦ୍ର ଦେଖାଯାଏ। ଏବଂ ଚାରିଆଡେ ଜଣ ଘଁ ଲୋକର ପରିବେଶ ମୁଖରିତ ହୋଇଥାଏ ତାପରେ କଣ? ଓଡିଆ ସଂସ୍କୃତିରେ ଏହି ପର୍ବର ଏକ ସ୍ଵତନ୍ତ୍ର ସ୍ଥାନ ଅଛି ବିଶେଷ କରି ଏହି ଓଷାକୁ ଅବିବାହି ତ ଝିଅ ମାନେ ହିଁ ଏହି ଦିନ ଉପବାସ ରଖି ଭଗବାନ କାର୍ତ୍ତିକେୟଙ୍କ ପୂଜା କରନ୍ତି। ଯେମିତି କିା କି କେଉଙ୍କୁ କୁମାର ବୋଲି କୁହାଯାଏ। ଆ ତ ସେମିତି ସେ ଶକ୍ ସେ ଶ ସାହସ ଓ ସୌନ୍ଦର୍ଯ୍ୟର ଗୁଣର ପ୍ରତୀକ ସେଥିପାଇଁ ଝିଅ ମାନେ ତାଙ୍କ ପରି ଏକ ଉତ୍ତମ ଜୀବନ ସାଥିୀ ପାଇବା ପାଇଁ ପ୍ରାର୍ଥନା ମଧ୍ୟ କରିଥାନ୍ତି। ଆମେ ମାନେ ଝିଅ ମାନେ ସେଆ ଭାବି ପି ଗୋଟେ ସମସ୍ତେ ଓଷା କରନ୍ତି ମୁଁ ଦିଅ ସେଇ ପାଇଁାଇ ସେଥିପାଇଁ କରୁଛି ତାପରେ କେହି ସେଏ ତ ଭାଇ ମାନେ ଭାଇମାନାନଙ୍କ ପାଇଁ ବି କରନ୍ତି।
ହୁଁ ହୁଁ ହୁଁ ହଁ
ଏହି ଦିନ ସକାଳୁ ସୂର୍ଯ୍ୟଙ୍କ ପୂଜା ସାରି ଏବଂ ରାତିରେ ଚନ୍ଦ୍ର ପୂଜା କରାଯାଏ ଚନ୍ଦ୍ର ଉଦୟ ହେବା ପରେ ଝିଅ ମାନେ ତାଙ୍କୁ ଅ ପ୍ରଦାନ କରି ଗୀତ ଗାଆନ୍ତି। ଏମିତି ସବୁ କୁହାଯାଉ। ହୁଏ ଆଉ ତମ ଆଡେ କେମିତି କଣ ସବୁ ହୁଏ।
ଆମ ଆଡେ ସେମିତି ମାସ ସାରା ତ ଆ ଯୋଉ ଏଇ ଯୋଉ ଆମ କୁମାର ପୂର୍ଣ୍ଆ ଓଷାଟା ଆମେ ପାଞ୍ଚ ଦିନ ହିଁ କରୁ। ପାଞ୍ଚଟା ପାଳି ମାନେ ପାଞ୍ଚଟା ପାଳି ମାନେ ପାଞ୍ଚ ଦିନ ସେଇଟା ପାଞ୍ଚଟା ପାଳି କରୁଛୁ। ଆ ପାଞ୍ଚ ଦିନ କରୁ। କିନ୍ତୁ ଯୋଉ ମାସ ସାରା ଯୋଉଟା କରନ୍ତି। ସେଟା ଯୋଉ ମା ଏକରେତ। ଯୋଉମାନେ ଆଇଁଷ ଫାଇଁଷ ଛାଡିକି କରନ୍ତି ତାପରେ ଏମିତିରେ ତ ମୁଁ ଆଇଁଷ ଫଇଁଷ ଖାଏନି। ଆଉ ଆମର ପିଆଜ ରସୁଣ ବି ତ ଆମର ଘରେ ହୁଏନି। ତ ମୁଁ ପିଆଜ ରସୁଣ ବି ଖାଏନି ତ ଆଉ ମାସଟା ସାରା କଣ ଛାଡିବ। ମୁଁ ତ ସବୁ ବର୍ଷ ମାନେ ବର୍ଷଟା ସାରା ସେଇଆ ଖାଉଛି। ମ ତ ଆଉ ହଉଛି ଏଇଆ ମାସଟା ସାରା ସେଇମାନେେ କରନ୍ତି ଯୋଉମାନେ ଜହ୍ନି ଆଷା ସେ କରନ୍ତି। ତ ଜନହିି ଓଷା ତ ମୁଁ କରେନି ତେଣୁକରି ମାସଟା ସାରା ସେଥିପାଇଁ ମୁଁ କରେନି। ଆଉ ପାଞ୍ଚ ଦିନ କରେ। ପାଞ୍ଚଟା ପାଳି କରିକି ଲାଷ୍ଟ ଦିନ ମାନେ ସବୁଦିନ ସନ୍ଧ୍ୟାରେ ଆମେ ଯୋଉ କଳସ ବସେଇଥାଉ। ସେଇ କଳସକୁ ପୂଜା କରୁ ବହି ଫହି ବୋଲିକି ହଉଛି ପ୍ରତ୍ୟକ ଦିନ ଜୁହାର ହେଇକି ସନ୍ଧ୍ୟା ବେଳେ ଇଏ କରୁ। ତାପରେ ଆମର ଲାଷ୍ଟ ଦିନ। ସେ ଯୋଉ ସେ ଯୋଉ ଗୋଟେ ଗୋଟେ ଠାକୁରଙ୍କର ଗୋଟେ ପିଢା ଭଳିଆ ଛୋଟଟେ ରଖିକି। ସେଇଥିରେ ଆମର ପାଞ୍ଚଟା ହଳଦୀ ଡେଲି ଯୋଉ ପାଞ୍ଚ ଦିନ ଯାକ ଆମେ ପୂଜା କରୁ। ସେଠି ପାଞ୍ଚଟା ପାଞ୍ଚଟା ନୁହେଁ ସାତ ସାତଟା ହଳଦୀ ସାତଟା କଉଡ଼ି ରଖିକି ପୂଜା କରାଯାଏ। ଆଉ ବହି ବୋଲୁ ସବୁଥର ପୁଣି ସନ୍ଧ୍ୟାରେ ପୂଜା କରିସାରିଲା ପରେ। ତାକୁ ପୁଣି ନେଇ ଆସିକି ରଖିଦଉ। ଠାକୁର ଘରେ ପୁଣି ପାଞ୍ଚ ଦିନ ଯୋଉ ଦିନ ଲାଷ୍ଟ ସେଇ ଲାଷ୍ଟ ପାଳି ଦିନ ଆମେ କଣ କରୁନା ନୂଆ ଡ୍ରେସ୍ ତ ହେଇଥାଏ। ଯାଇକି କରିଥାଉ ଆଗରୁ ଆଉ ହଉଛି। ସେଦିନ କଣ କରୁନା। ଯିଏ ତ ଉପାସ ରହିପାରିବ ଭଲ କଥା। ଯଦି ନ ରହିପାରିବ। ତାହେଲେ ସକାଳୁ ଭୋରୁ ଉଠିକି ଗାଧୋଇ ପାଧେଇକି ଚଉରା ପାଖରେ ଠା କ୍ରମ ବାହାରେ ଆଞ୍ଜୁଳି ଦଉ ଯେମିତି କି ଉଖୁଡ଼ା ଆଞ୍ଜୁଳି ଦିଅନ୍ତି। କି ଫଳ ଫଳ ଦିଅନ୍ତି। ଯେମିତି ଦିନଟା ମାନେ ସେଇଟାକୁ ଖାଇକି ରହିବା ପାଇଁ। ଆଉ ତାପରେ ଆଉ ତା ପୂର୍ବରୁ ଆମେ ତା ଦି ତିନି ଦିନ ଦି ଦିନ ପୂର୍ବରୁ ଆମେ ଆମ ଚଉଁରାକୁ ଭଲସେ ସଜେଇବା ପାଇଁ ସବୁ ବାଉଁଶ ଫାଉଁଶ ଆଣିକି ପୋତୁ। ଫୁଲ ଫୁଲ ଲଗଉ ଫୁଲ ଫୁଲ ପ୍ଲାଷ୍ଟିକ ଫୁଲ କି ସବୁ ଆଉ ଯୋଉ ଖଜୁରୀ ଗଛର ଡାଳ ଗୁଡାକୁ ସବୁ ଆଣିକି ପୋତିକି ତା ଦେହରେ ଫୁଲ ଫୁଲ ସବୁ ଲଗଉ। ତାପରେ ଯୋଉ ଝାଲେରି ସବୁ ଆଣିକି ମାରୁ ତାପରେ ଆମର ଗୋଟେ ଦିନ ପୂର୍ବରୁ କୁଆଁର ପୁନେଇଁ ଦିନ ସଖାଳେ ସଖାଳେ ହି କଇଁ ଫୁଲ ସବୁ ଘରେ କୁହେ ଆଣିକି ମତେ ଦିଅନ୍ତି। ତୋଳିକି ଜେଜେ ହେଇକି ଆଣିକି ବିଲ ଆଡୁ ଯାଇକି ପ ପୋଖରୀଡୁ ଆଣିକି ଆସନ୍ତି ଦିଅନ୍ତି। ସେଇ କଇଁ ଫୁଲରେ ବି ଆମେ ସବୁ ଚଉରା ଟା ପୁରା ସଜଉ ଭଲସେ। ତାପରେ ଆମ ବାହାରେ ଯୋଉଠି ଆମେ ଚାନ୍ଦ ପୂଜା କରିବୁ। ଯୋଉଠି ସେଠି ଗୋଟେ ଗୋଲ ହଉଛି ଲିପୁ ଗୋଲ ବଡ ଲିପୁ ସେଠି ସେଇ ଏଇଟାକୁ ଭଲସେ ମୁରୁଜ ଫୁର୍ଜ ପକେଇକି ସାଇଡ ଟା ମୁରୁଜ ପକେଇକି ଇଏ କରିଥାଉ। ତାପରେ ତା ମଝିରେ ସବୁ ଯାକ କଇଁ ଫୁଲରେ ପୁରା ସଜଉ। ଆ କଇଁ ଫୁଲରେ ମଧ୍ୟ ସେ ଫୁଲର କେଶର ଯୋଉ ଭି ତାର ଯୋଉ ଯୋଉ ଥାଏ ସବୁ ଭାର ଥା ସେଇଥିରେ ଆମେ ହଉଛି ଚାନ୍ଦ କରୁ। ତାପରେ ଫଳ ଫଳ ସବୁ ଭୋଗରାଗ ସବୁ ପୂର୍ବରୁ ଆଣିିକି କିଣିକି ତା ପୂର୍ବ ଦିନ ରଖିଥାଉ। ତାପରେ ତାକୁ ସବୁ ଆମେ ସାତଟା ପ୍ରକାରର ଦିନିଷ ସଜାଡିକି ଭୋଗ ପାଇଁ ରଖିଥଉା। ଯେମିତି କିି ଆମେ ସାତଟା ଜିନିଷରେ ହିଁ ଚାନ୍ଦ ହବ ନା। ତ ସତର ଦିନସ ରଖ ପିଠା ଫିଠା ସବୁ କରୁ। କରିକି ସନ୍ଧ୍ୟା ବେଳୁ ସବୁ ଝିଅ ମାନେ ସଜବାଜ ହେଇକି। ସବୁ ମାନେ ଭୋଗ ଫୋଗ ସବୁ ଜିନିଷ ହଁ ମାନେ ରଖିଥାଉ ରେଡି କରିକି। ତାପରେ ପୂଜା ଆରମ୍ଭ କରୁ ବହିଫଇ ବୋଲୁ। ବୋଲିକି ଥାଉ ଦେଇ ଖାଲି ଅନେଇଥାଉ କି ଚାନ୍ଦ କେତେବେଳେ ଆସିବ। ଆସିଲେ ଚାନ୍ଦକୁ ପୂଜା କରିକି ତାପରେ ଯିବୁ ଚାନ୍ଦଟାକୁ ବି ଯାଇକି ଲୁଚିକି ଖାଆନ୍ତି। ଏମିତି ଦାନ୍ତ ଦାନ୍ତରେ ନବାଜଉ ମାନେ ଗିଳନ୍ତି ଚୋବାନ୍ତିନି। ଯାହାକୁ ଗିଳନ୍ତି କିନ୍ତୁ ଏଇଆ ଖାଇଲା ଟାଇମରେ କେହି ଯେମିତି ନ ଦେଖିବେ। ତ ଏଇଆ ଆଉ ତାପରେ ଯାଉ ଯାଇକି
ତମ ଗାଁରେ ଯେମିତି ହୁଏ। ଆମର ବି ସେଇଭଳିଆ ସବୁ ପାଳନ କରା ହୁଏ। ତାପରେ କୁମାର ପୂର୍ଣ୍ଣିମା ତ ଆମ ଓଡିଶାର ଯୁବତୀ ମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଆନନ୍ଦମୟ ପର୍ବ। ପର୍ବ ଏହି ଦିନ ସକାଳୁ ଘରେ ପିଠା ମିଠା ବିଭିନ୍ନ ପ୍ରକାର ଫଳ ପ୍ରସ୍ତୁତ କରାଯାଏ। ଝିଅ ମାନେ ସୁନ୍ଦର ଭାବେ ପରେ ସଜବାଜ ହୋଇ ଏକାଠି ହୁଅନ୍ତି। ଏବଂ ପର୍ବର ଆନନ୍ଦ ଉପଭୋଗ କରନ୍ତି। ତାପରେ କି ସନ୍ଧ୍ୟା ବେଳେ ଆ କାଶରେ ପୂର୍ଣ୍ଣିମାର ଚନ୍ଦ୍ର ଉଦୟ ହେଲେ ପରିବେଶ ବହୁତ ମନୋରମ ଲାଗେ। ତାପରେ ଚାରିଆଡେ ଜହ୍ନ ଆଲୋକ ବିଚ୍ଛୁରିତ ହୋଇଥାଏ। ଏହି ସମୟରେ ହୁଁ ଝିଅ ମାନେ ଚନ୍ଦ୍ରକୁ ପୂଜା କରି ଗୀତ ଗାଆନ୍ତି ଓ ପ୍ରସାଦ ଗ୍ରହଣ କରନ୍ତି, ତାପରେ ଗାଁ ମାନଙ୍କରେ କୁମାର ପୂର୍ଣ୍ଣିମାର ମଜା ଆହୁରି ଅଧିକ ଥାଏ। ସାଙ୍ଗମାନେ ଏକା ଠି ହୋଇ ହସ ଖୁସି କରନ୍ତି। ଖେଳନ୍ତି। ଓ ବିଭିନ୍ନ ପାରମ୍ପରିକ ଗୀତ ଗାଆନ୍ତି। ଏହା ଯୁବ ପିଢି ମ ଥରେ ମିତ୍ରତା ଓ ଏକତାକୁ ବଢାଇଥାଏ। ମୋତେ ତ କୁମାର ପୂର୍ଣ୍ଣିମା ବହୁତ ଭଲ ଲାଗେ। ଏହି ଦିନ ରା ଏ ପୁନିମାର ଜହ୍ନକୁ ଦେଖିବାକୁ ମଜା ଅଲଗା ଥାଏ। ସାଙ୍ଗମାନଙ୍କ ସହ ଏ ଏକାଠି ହୋଇ ଗୀତ ଗାଇବା, ମଜା କରିବା, ପ୍ରସାଦ ଖାଇବାର ସ୍ମୃତି ସବୁବେଳେ ମନେ ରହିଯାଏ। ତାପରେ ଏହି ପର୍ବ ଓଡିଆ ସଂସ୍କୃତିର ଏକ ସୁନ୍ଦର ପରିଚୟ ଅଟେ।
ହୁଁ।
ଏସବୁ ଜିନିଷ ମୁଁ ବହିରେ ପଢିଥିଲି। ଏଁ, ଯା ହଉ ଆମ୍ ହୁଁ ତୋ କଥା ବି ମୋତେ ଶୁଣିକି ବହୁତ ଭଲ ଲାଗିଲା, ଯେମିତି ତୋମ ଗାଁ ରେ ଭଲ ଭାବରେ ଏଇ ଓଷାକୁ ପାଳନ କରା ହୁଏ। ଆମର ବି ଏମିତି ସବୁ ପାଳନ କରାହୁଏ। ଆଉ କଣ କହ?
ହବ ମାନେ ଏ-ଏ ଓଷା ଦିନ ଅ-ଅ-ଅ ମାନେ ତା ପୂର୍ବରୁ ତ ଖୁସି ଅଲଗା ପ୍ରକାର ଯେହେତୁ କୁଆଁର ପୁନେଇ ଓଷା। ଏଇଟା ଆମେ ଏ-ଏ-ଏ କଣ ମାନେ ଏ-ଏ-ଏ କୁଆଁରୀ ଝିଅ ମାନେ ହିଁ ତ କରନ୍ତି। ଆଉ ଉ-ଉ-ଉ ମ୍ୟାରେଡ୍ ଯୋଉ ଝିଅ ମାନେ କରିପାରିବେନି। ତ କୁଆଁର ପୁର୍ନେଇ ଆମେ ପାଳନ କରୁ ଯୋଉ ସେ ସେଦିନ ମାନେ ଖୁସି ବହୁତ ମାନେ ଅଲଗା ପ୍ରକାର ଖୁସି। କାହିଁକି ନା ସେଇଦିନ ସମସ୍ତେ ପାଖ ଆଖରେ ଯେତେ ଝିଅ କି ସାଙ୍ଗସାଥି ସବୁ ମିଶିକି ଭଉଣୀ ଫଉଣୀ ସବୁ ମିଶିକି ଆମେ ଗୋଟେ ଜାଗାରେ କରୁ ମେନ୍ ହଉଛି ଗୋଟେ ଜାଗାରେ ଆମେ ସବୁ ଅ-ଅ ଚଉରାକୁ ସଜେଇବୁ, ଗୋଟେ ଜାଗାରେ ଯିବୁ ଫୁଲ ଆଣିବାକୁ ଯିବୁ କଇଁ ଫୁଲ ଆଣିବା ପାଇଁ ଯିବୁ ଉ, କି ହଉଛି ଆସିକି ସବୁ ବାଉଁଶ ଫାଉଁଶ ସବୁ ମିଶିକି ଯିବୁ ହାଣିବୁ। ଅ-ଅ ମାନେ କାଟିକି ଆଣିବୁ କାଟିକି ଆଣିକି ତାକୁ ପୋତିକି ତାକୁ ସଜେଇବୁ ସଜେଇକି ଏ-ଏ-ଏ ଚଉରା ସାଇଡ୍ ରେ ସବୁ ଲିପା ଲିପି କରିବୁ। ତାପରେ ଚାନ୍ଦ ଯୋଉ ଜାଗାରେ ଚାନ୍ଦ ପୂଜା କରିବୁ ଲିପିବୁ। ତାପରେ ସଜବାଜ ହେଇକି ତ ପୂଜାପୂଜି ସାରିକି ଚାନ୍ଦ ଅ-ଅ-ଅ ଯେତେବେଳେ ଦେଖିବୁ ସେ ତ ଚାନ୍ଦ ଦେଖିବାଟା ସେତେବେଳେର ଗୋଟେ ମାନେ ଅନୁଭବ ଟା ପୁରା ବହୁତ ଅଲଗା ପ୍ରକାର। ତ ଏମତି ଆଉ ଭଲ ଲାଗେ ଆଉ। ଆ ହଉ ଠିକ୍ ଅଛି। ଆ ତୁ କଣ କର ମୁଁ ତତେ ପୁଣି ଫାଙ୍କା ହେଲେ କରିବି ଆ।
ହଉ ହଉ ରଖ।